ହଁ
ହ୍ୟାଲୋ ହଁ ମୁଁ ଏଇଠି ବସିଛି ତମେ?
ତ ଆମ ଟପିକ ଥିଲା ବୁଲାବୁଲି ପରେ
ହଁ ପୁଅ କୁଅ କୋଉ ଜାଗା ଯାଇଛ? ହଁ ଶୁବୁଛି।
ତ ଆମ ଘରେ ଅଧିକ ବାହାରକୁ ଛାଡନ୍ତିନି ତ ଯୋଉ ଜାଗା ବି ଯାଏ ମାନେ କୋଚିଂଥ୍ରୋ ର ନହେଲେ କଲେଜ ଥ୍ରୋ ରୁ ୟା ସ୍କୁଲ ଥ୍ରୋ ରୁ ଯାଇଛି ଟେନ୍ଥ୍ ରେ କୋଚିଂରେ ଯା ଥିଲି ଆମର କପିଳାସ
ଢ଼େଙ୍କାନାଳ?
ହଁ।
ହଁ ଢେଙ୍କାନାଳରେ କପିଳାସ ତ?
ହଁ ହଁ ହଁ।
ହଁ ତାପରେ
ତ ପ୍ଲସ ଟୁ ରେ ଯାଇଥିଲି ଆମର ପଞ୍ଚଲିଙ୍ଗେଶ୍ଵର।
ବାଲେଶ୍ୱର
ହଁ ମାନେ ମୁଁ ଅଧିକ ଜାଗା ମାନେ ମହାଦେବ ଯାଇ ମହାଦେବଙ୍କ ଅଧିକ ମାନୁଛି ତ କେମିତି କ ହେକି ତାଙ୍କ ପ୍ଲେସ ହିଁ ଯାଏ ହେରି ତ ମତେ ଭଲ ଲାଗେ ଯିବା ପାଇଁ ପଞ୍ଚଲିଙ୍ଗେଶ୍ଵର ବହୁତ ବଢିଆ ଜାଗା ମାନେ ମାନେ ଭଗବାନ ଯୋଉଠି ଅଛନ୍ତି ମାନେ ଝରଣା ତଳୁ ଝରଣା ତଳେ ଅଛନ୍ତି। ବହୁତ ଭିଡ ଥାଏ। ମାନେ ମାନେ ଲୋକ ପୁରା ବହୁତ ଗହଳି ଥାନ୍ତି ଭଗବାନଙ୍କୁ ଦର୍ଶନ କରିବା ପାଇଁ ଆମର ଯେମିତି ପୁରୀରେ ଗହଳି ଲାଗେ ସେଠି ବି ସେମିତି ବହୁତ ଯା ବହୁତ ପୁରା ତିନି ଚାରି ଘଣ୍ଟା ପାଞ୍ଚ ଘଣ୍ଟା ଠିଆ ହେଲେ ସେଠି ଦର୍ଶନ ମିଳେ ଆପଣ ଯାଇନାହାନ୍ତି କି କେବେ ନା ଯାଇଛନ୍ତି?
ବାଲେଶ୍ଵରରେ ମୁଁ ପଢୁଥୁଲୁ ଆ
ଓହୋଃ। ବାଲେଶ୍ଵରରେ ପଢୁଥିଲେ, ତ ଆପଣ ପ୍ରପର ଗାଁ କୋଉଟା? ଓହୋଃ।
ମୁଁ ସେଠି ୟୁନ୍ ଯୋଉ ବାରିପଦା ୟୁନିଭର୍ସିଟି, ବାରିପଦାରେ ଗୋଟେ ୟୁନିଭର୍ସିଟି ନାଇଁ କି? ଇଗନର୍। ଓଡ଼ିଶା ୟୁନିଭର୍ସିଟି, ସେଇଠି ହେଇଥିଲା ମ।
ଆଛା ତ ପଞ୍ଚଲିଙ୍ଗେଶ୍ଵରରୁ ଫେରିଲା ବେଳେ ସେଠି ଆମର ଛତିଆ ବଟ
ହଁ।
ତ ସେ ଜାଗା ଯାଇଥିଲି। ହଁ ସେଠି ବି ଜଗନ୍ନାଥ ବଳଭଦ୍ର ସୁଭଦ୍ରା ଅଛନ୍ତି। ଆଉ ଆମର ବାର ହାତ ଖଣ୍ଡା ଅଛି ତ ସେ ବିଷୟ ତ ଜାଣିଥିବେ ବାର ହାତ ଖଣ୍ଡା ବିଷୟରେ।
ହୁଁ।
ତ ବାର ହାତ ଖଣ୍ଡା କଣ ପାଇଁ ମାନେ ଏବେ ପର୍ଯ୍ୟନ୍ତ ବାର ହାତ ଖଣ୍ଡା ହେଇନି ସେଠି
କାଇ ମୁଁ ଜାଣିନି ସେ ବିଷୟରେ ମେ ରିଲସରେ ଦେଖାନ୍ତି ରିଲ ରେ ଦେଖିଛି ମୁଁ ଶୁଣିଛି।
ସେଇଠି ଏବେ ବାର ହାତ ଖଣ୍ଡା ହେଇନି ଏବେ ଜଷ୍ଟ ମୁଁ ଯେବେ ବର୍ଷେ ତଳେ ଯାଇଥିଲି ଗୋଟେ ପାଞ୍ଚ ହାତ ହେଇଯିବ ପାଞ୍ଚ ହାତ କି ପ୍ଲସ୍ ହବ ତ ହଁ ହଁ ହଁ ନାଇ ନର୍ମାଲ ଯେମିତି ଖଣ୍ଡା ଥିଲା ସେମତି ଖଡ଼ା ତ ବଢୁଛି ବୋଲି କହୁଛନ୍ତି। ତ ମୁଁ ଜଣ ପଚାରିି ନେଇ ମାନେ ଆମ ଦିଦି ପଚାରଥିଲି ମାନେ ତାଙ୍କେ ଦଶ ବର୍ଷ ତଳେ ଯାଇ ଥିଲେ ପୁରା ଛୋଟଟେ ହେଇଥିଲା। ତ ମୁଁ ଯେବେ ଏବେ ଯାଇଥିଲ ତ ପାଞ୍ଚ ତ ହେଇଗଲାଣି ତ ଯେମିତି ହେଲେ ବଢୁଛି ଏକା।
ପଢୁଛି କଣ ସେ ଚେଞ୍ଜ ଚେଞ୍ଜ କରିଦଉ ସୁୁବେଳାତି ଥି
ନାଇଁ ପଢୁଛି ଭଗବାନଙ୍କ କଥା କଣ ପଢିଦେବେ।
ହୁଁ।
ଏବେ ଆମ କ ଖଲିକୋଟ ନିର୍ମଳଧଝର ମନ୍ଦିର। ଗୋଟେ ହାଣ୍ଡି ଥିଲା ଯୋଉଟା ବହୁଛି ଛୋଟ ଥିଲା ଏବେ ଗୋଟେ ବଡ ହାଣ୍ଡି ହେଲାଣି।
ସିଏ ହଁ ଚେଞ୍ଜ କରୁଥିଲେ।
ସେ ତାହେଲେ ଭଗବାନ ଉପରେ ବିଶ୍ଵାସ ନାହିଁ ମୁଁ ତ ଭଗବାନଙ୍କୁ ପୁରା ବିଶ୍ଵାସ କରେ ଯଦି କହେ ସେ ବଢୁଥିଲା ହେଲେ ମୁଁ କହ ହଁ ବଢୁଥିଲା ଆଜ୍ଞା। ତ କୁହନ୍ତି ଏବେ। କି ସେ ଯୋଉ ବାର ହା ଏକ ତ ମାଳିକା ମାଳିକା ବଚନ ଜାଣିଛନ୍ତି ନାଇଁ।
ନା।
ତ ମାଳିକା ଦେ କୋଉ ମାଳିକା ଲେଖା ଥିଲା ନା ଗୋଟେ ମ ତି ରୋଗ ଆସିବ ଯୋଉଟାକୁ ଡକ୍ଟର ବି ଜାଣି ପାରିବେନି ତ କୋଭିଡ ନାଇଣ୍ଟିନ ଆସିଲା ତ ଡକ୍ଟର ବି ଜାଣି ପାରିଲେନି। ତ ମାଳିକା ଲେଖା ଅଛି କେବେ ନା କେବେ ଆମର ପୃଥିବୀ ଧ୍ୱଂସ ହବ ତ ସେଇ ଉପରେ ସେଇ ଖଣ୍ଡାକୁ ନେଇ କିଛି ଅଛି କି ଆମର ବାର ହାତ ଖଣ୍ଡା ଯୋଉଟା ଏବେ ହେଇନି ବାକି ଯେବେ ପୃଥିବୀ ଧ୍ଵଂସ ହବ ସେତେବେଳକୁ ସେଇଟା ବାର ହାତ ହେଇଯାଇଥିବ ରୁଷ ଆସିବା ଆମ ଜଗନ୍ନାଥଙ୍କୁ ଚୋରି କରିବା ପାଇଁ ମାନେ ପୁରୀରେ ଜଗନ୍ନାଥଙ୍କୁ ରୁଷ ଚୋରି କରିବି ନେବା ପାଇଁ ଚେଷ୍ଟା କଲା ବେଳେ ଆମ ଜଗନ୍ନାଥଙ୍କୁ ନେଇକି ଛତିଆ ବୋଟରେ ଲୁଚା ଯିବ ତ ସେଇଠୁ ଜଗନ୍ନାଥ କୁ କୁଆଡେ ବାର ହାତ ଖଣ୍ଡା ବୁଲେଇବେ ଆଉ ପୃଥିବୀ ଧ୍ୱଂସ ଏମିତି କିଛି ଅଛି ମାନେ ଆମର ପାରମ୍ପରିକ କଥ କଥା ଯୋଉଟା ଆମର ବଡ ମାନେ କହନ୍ତି। ତ ଆମେ ଯେହେତୁ ପାଠ ପଢୁଛେ। ଏ ସବୁ ଅଧ ଅଧିକ ବିଶ୍ଵାସ କରୁନା ତଥାପି ବି କିଛିଟା ଜିନିଷରେ ଏଗୁଡାକୁ ମାନିବା ଉଚିତ ତ ଯାହାର କାହାର କୋଉ ପ୍ରକାର ମନ କିଏ ମାନେ କିଏ ମାନେନି କିଏ ଭଗବାନଙ୍କୁ ବିଶ୍ବାସ କରେ କି କରେନି ସେ କହନ୍ତି ନା ମାନିଲେ ଠାକୁର ନ ମାନିଲେ ପଥର ଯଦି ତମେ ଭ ଭଗବାନ ମାନୁଥିବ ତ ପଥର ଥିଲେ ବି ତାକୁ ମୁଣ୍ଡିଆ ମାରିଲେ ଆମକୁ ଲାଗିବ ହଁ ଆମେ ଭଗବାନଙ୍କୁ ପ୍ରାର୍ଥନା କଲେ। ତ ଭଗବାନଙ୍କର ମନ୍ଦିର ଟ୍ର ଗୋଟେ ଗଢିକି ସେଠି ଯେତେ ପୂଜା କଲେ ବି ଭଗବାନଙ୍କୁ ମାନୁ ନଥିବ ତ ସିଏ କହିବ ନାଇ ଠି ଭଗବାନ ନାହାନ୍ତି ତ ସେମିତି କିଏ କୋଉ ଧାରଣାରେ ନେଇ ବଞ୍ଚୁଚି। ବାକି ତ ଆପଣ କୁଆଡେ କୁଆଡେ ଯାଇଚନ୍ତି ବୁଲିବା ପାଇଁ?
ତମେ ଯୋଉଗୁଡା କହିଲା ସବୁ ଯାଇଚି କପିଳାସ ଯାଇଚି। ତାପରେ ଯୋଉ ହଁ ନା ନା ପାହାଚ ଚଢିକି ଯାଇଥିଲି କପିଳାସ ଯିବା ପାହାଚ
ହଁ ତାପରେ?
ହଁ ସେ ମୁଁ ଯେତେବେଳକୁ ବୋଧେ ପ୍ଲସ ଟୁ ପଢୁଥିଲି ନା କଣ। ଉ ଯୋଉଟା ଚଢିକି ଯିବ ସେତେବେଳେ ଭାରି କଷ୍ଟ ଆଉଁ ଓହ୍ଲେଇଲା ବେଳକୁ ଏତେ କଷ୍ଟ ନାହିଁ।
ହଁ ମାନେ କଷ୍ଟ ଏଇ ଦେଖ ତା ଆଗରୁ ଆଁ ମାନେ ଯାହିଥିବ କେତେବାଟ ତାପରେ ପାହାଚ କିନ୍ତୁ ସାଙ୍ଗସାଥି ସହ ଯାଇଥିବ ତ ଲାଗିବନି କିଛି।
ବୋହୁତ ବୋ ବୋ ବୋହୁତ ମାଙ୍କଡ। ପୁରା ଥରୁଥିଲି। ତାପରେ ମୋର ମନ୍ଦିର ଆଉ କାଇଁ ମନେଇ ଛୋଟ ଟେ ହେଇଥିଲି ଆଉ କଣ ମନ୍ଦିର ମନେ ରଖିବି କିନ୍ତୁ ବାର ଯୋଉ ସିଡି ଚଢେଆ ମନେ ଅଛି ମାଙ୍କଡ ମନେ ଅଛି।
ପ୍ଲସ ଟୁ ରେ ଯାଇଥିଲେ ପରା।
ହଁ ବା ମନ ନାହିଁ ମୋର।
ପ୍ଲସ ଟୁ ର କଥା ତ ମନେ ରହିବା କଥା ନା।
ମନେ ନାହିଁ ଆଉ କଣ କରିବା ଆଉ କୁଆଡେ ଯାଇଥିଲି ଆଉ ଫୁଲବାଣୀ ଯାଇଛି।
ଆଚ୍ଛା
ଉ ବାରିପଦାର ଯୋଉ ଭିମାକୁଣ୍ଡ ସୀତାକୁଣ୍ଡ ଏଗୁଡା ସବୁ କୁଣ୍ଡ ସବୁ ବୁଲି ଦେଇଛି।
ଇସ୍ କୁଣ୍ଡ ମନେ କଣ କନ୍ କଣ କରୁଥିଲେ ସେଇଠି ପାଇକିନା କଣ।
କୁଣ୍ଡ ଶୁଣିନ ସୀତାକୁଣ୍ଡ ଭୀମକୁଣ୍ଡ ସେଟା ଗୋଟେ ୱାଟରଫଲ୍ ଟାଇଫ୍ ର ଥିବ ତମେ ପାହାଡ ଟିକେ ଚଢ଼ି ଚଢ଼ିକି ଯିବ ଚଢ଼ିକି ଗଲାପରେ ଚାରିପକ୍ଷେ ପାହାଡ ଥିବ ମଝିରେ ଛୋଟ୍ ଛୋଟ ଝରଣା ଟାଇଫ୍ ର ଥିବ ପାଣି ପଡୁଥିବ ସେଇଟା ଗୋଟେ କୁଣ୍ଡ ଭଳିଆ ଦେଖାଯାଉଥିବ। ସେଇଗୁଟା। କୁ କୁଣ୍ଡ କୁହନ୍ତି। ବହୁତ୍ ବାଟ ଚଢ଼ିବାକୁ ପଡିବ, ସୀତା ଯ ସୀତା କୁଣ୍ଡ। ଅଛି ଭୀମକୁଣ୍ଡ ଅଛି। ଆଉ ଗୋଟେ ଅଛି କଣ ସେଟା କହନ୍ତି ଚାଉଳ ଆଁ ଚାଉଳ ଭଜା ନା ଚଉ ବଡ୍ ଏମିତି ଗୋଟେ କଣ ଅଛି। ଭଲ ଭଲ ଜାଗା ଅଛି ସବୁ ମୟୂରଭଞ୍ଜରେ। ଆଉ ଏବେ ରି ସେଣ୍ଟଲି ଯାଇଥିଲି ଏଇ ପ୍ଲସ୍ ପନ୍ଦର ଦିନ ତଳେ ଫୁଲବାଣୀ
ସେଠି କଣ ଅଛି?
ସେଠି ଖାଲି ପାହାଡ ଜଙ୍ଗଲ ଆଉ ଯୋଉ ୱାଟର ନିୟୁ ଝରଣା ଏଇ ସବୁ।
ନେଚୁରାଲ ଜାଗା ଯେତିକି ଅଛି।
ହଁ ମୁଁ ଏଇ ସବ୍ ବୁଲିଆକୁ ମନ୍ଦିର ତ ଏତେ ଯଏନି ତ ପାହାଡ଼ ପର୍ବତ ଏଗୁଡା କହିବ ମୁଁ କହିଦେବି କୋଉଠି କଣ ଅଛି।
ମାନେ ତାହେଲେ ଆନାନେ ତମକୁ କୋଉ କୋଉ ଜାଗା ପାହାଡ ଯେତିକି ଜାଗା ସେତିକି ଭଲ ଲାଗେ। ଯିବା ପାଇଁ ପାହାଡ ଝରଣା ଆଛା ତ ଡ୍ରିମ ପ୍ଲେସ୍ କିଛି ଅଛ? ଛି କି?
ଡ୍ରିମ୍ ପ୍ଲେସ୍ ଏଁ କିଛି ନାହିଁ ଆମେରିକା ଆ ଅଛି ଯେ ଆଉ ଯାଇ ହବନି କାଇଁ ଲାଗୁନି।
ଆଛା ଡ୍ରିମ୍ ଅଛି ମାନେ ତ ଯେମିତି ହେଲେ ସକ୍ସେସ୍ କରିବା ପାଇଁ ଟ୍ରାଏ କରିବ। ହ ଯାଇପାରିବନି ଘର ପାଇଁ।
ନା ନମୁଁ ମୁଁ ଚେଞ୍ଜ କରିଦଉଚି ସକ୍ସେସ୍ ହବନି ଡ୍ରିମ୍ ଚେଞ୍ଜ କରିଦଉଚି।
କଁ ପାଇଁ।
ନା ଆଉ କାଇଁ ଲାଗୁନି ହେଲା ଭଳିଆ
ମାନେ ମାନେ ପ୍ରୋବଲ୍ଲେମ୍ କଣ ମନେ କୋଉଥି ପାଇଁ ଯାଇହବନି ବୋଲି ଭାବୁଚ?
କୁଆଡୁ ଆଉ ଯାଇ ହବ ଆଉ ଦି ତିନି ବର୍ଷରେ ବାହା ହେବି ତାପରେ ଆଉ କଣ ବୁଲିବି।
ହଉ ହେଲା ବାହାଲେ ଭଲ ଆଉ କଣ ୱାଇଫ୍ କୁୁ ଧରିକି ମିଶିକି ଯିବ।
ଆ ତାକୁ ଧରି ଗଲେ ଆଉ ମଜା କଣ ଲାଗିବ ଏକୁଟିଆ ଗଲେ ସିନା ଫ୍ରିଡମ୍ ରହିବ।
ଆ ଭଲ କଥା ତ ତମ ୱାଇଫ ର ବି କିଛି ଡ୍ରିମ୍ ଥିବ ନା ତ ତାଙ୍କର ବି ଯିବା ପାଇଁ କୁଆଡେ ଇଚ୍ଛା ଥିବ।
ହଁ ତ ସେଇଟା ସେ ଫିଲ୍ ଅଫ୍ ସେଇଟା ସେ ଫିଲ୍ଅଫ୍ କରିବ ନା ମୁଁ କାଇଁ କ କରିବି ତା ପାଇଁ।
ତ ସେ ମ୍ୟାରେଜ୍ କରିକି ଆସିବ ତ ତାର ସବୁ ଖର୍ଚ୍ଚ ତାର ସବୁ ଡ୍ରିମ୍ ତମେ ଫୁଲ୍ ଫିଲ୍ କରିବ ନା।
ନା ନା ଥାଉ। ହେରା ଆଉ କରିହବନି।
ଏମିତି କେମିତି?
ସମସ୍ତ ପାଇଁ କଲେ ଆଉ ମୁଁ ନିଜ ପାଇଁ ବଞ୍ଚିବି କେତେବେଳେ।
ତ ସେତେବେଳେ ସମସ୍ତଙ୍କ ପାଇଁ କୋଉଠେ ସେତେବେଳେ ତାର ତମର ଗୋଟେ ହେଇଯାଇଥ ତ ତା ପାଇଁ ତମେ ସବୁ କରିବ ନା। ସିଏ ତମକୁ ମ୍ୟାରେଜ କରିବ।
ସେ ସେଥିପାଇଁ ବା ଆର ଆର ଆର ସେଥିପାଇଁ ବା ଆମେରିକା କେ ନସଲ କରିଦେଲି ଗୋଆ ଗୋଆ ଯିବି ଏଥର।
ଓ ଗୋଆ ତ ଈନ୍ତି ସମସ୍ତେ ପଳଉଚନ୍ତି।
ହଁ ପାଖରେ କିନ୍ତୁ ମୁଁ ଯାଇପାରୁନି ପ୍ଲାନ ଏତେ ବର୍ଷ ହେଲା ହେଇ ହେଇଚି କିନ୍ତୁ ହେଇପାରୁନି।
ହଁ ହେଇଯିବ ଗୋଆ ଟା କଣ ଅଛି ଆମେରିକା ସିନା ଟିକେ ହଁ ଗୋଆ ଟା ପଳେଇବ। ତମେ କ ୱାଇଫ୍ କୁ ଧରିକି ବି ଇଜିଲି ପଳେଇବ। ତ ଆଉକୁଆଡେ କୁଆଡେ ଯାଇଚ?
ଆଉ ବାହାର କଥା କହିବ ହେଲେ ବାଙ୍ଗାଲୋର ଯାଇଚି ଆଉ ଅହମ୍ମଦାବାଦ ଯଉ ଗୁଜୁରାଟ ଯାଇଚି ସୁରଟ ଯାଇଚି ଅହମ୍ମଦାବାଦ ଯାଇଚି। ଆଉ କଣ?
ଅ ବାଙ୍ଗାଲୋର ରେ ଗୋଟେ ଶିବଙ୍କର ଗୋଟେ ବଡ ମୂର୍ତ୍ତି ଅଛି ନା କଣ?
ହଁ ହଁ ଯୋଉ ସନ୍ଧ୍ୟାରେ ଯୋଉ ଲାଇଟ ଫାଇଟ୍ ଜଳେ। ବିଜୁଳି ମାରେ ସେଇଟା କହୁଛ ତ?
ହଁ ହଁ ସେଇଟା।
ଯୋଉ ବସି ବ ବସିଥିବେ ତ ହଁ ଯୋଉ ବସିଥିବେ ତ ପୁରା ଲମ୍ବା ହେଇ କି, ହଁ।
ହଁ ସେଇ ଜାଗା ଟା ତ ବଢିଆ ଲାଗୁଚି ଦେଖିବା ପାଇଁ ପର୍ବତ ଉପରେ ଅଛି। ଛନ୍ତି ପରା।
ନା ସେଟା ପାହ ତମେ ଯଉଟା କହୁଛ ସେଟା ନନ୍ଦୀ ହିଲ୍ସ। ସେଇଟା ଯୋଉ ପାହାଡ ଭଳି ଉପରେ। ଆଉ ଗୋଟେ ଅଛି ଯୋଉଟା ଅଛି ସେ ଯଉ ବସିଥିବ ପୁରା ସ ସତୁୁରି ଅଶି ଫୁଟ ଯୋଉ ବସିଥିବ ଖାଲି ସେଠି ଲାଇଟ ଫାଇଟ ସବୂ ହୁଏ। କିନ୍ତୁ ସେଠି ଗୋଟେ କଥା ହୁଏ କଣ କଲେ ଯେତେବେଳେ ଆଳତି ହୁଏନି କି ବିଜୁଳି ଆ ପେ ଆପେ ମାରେ ବିଜୁଳି ଆପେ ଆପେ ମାରେ।
ତ ମୁଁ ଦେଖିଥିଲି। ଲିସ୍ ରେ ତ ସେତେବେଳେ ଭଗବାନ ଦେଖ ଦେଖା ଦଉଚନ୍ତି ବୋଲି କହୁଚନ୍ତି ସମସ୍ତେ।
ହଁ ହଁ ହଁ।
ହଁ।
ନା ମତେ ତ ଦେଖାଯାଏନି, ଏମାନେ କିନ୍ତୁ ସମସ୍ତଙ୍କୁ ଦେଖାଯାଏ। ମୋତେ ତ ଦେଖା ଗଲାନି। ମୁଁ ଦେଖି ପାରିଲିନି କିନ୍ତୁ ହଁ ମୁଁ ଖାଲି ଏତିକି ଅନୁଭବ କଲି ବିଜୁଳି ଭାଇ ମାରେ ଜୋରରେ। ବିଜୁଳି ଫିଯୁଳି ମାରେ ବର୍ଷା ଘଡ଼ ଘଡଘଡି ହୁଏ। ବାଦଲ ଟା ଚଲାବୁଲା କରେ ସେଇଟାକୁ ଏମାନଙ୍କ ଆଖିରେ ଦେଖାଯାଏ ଶିବ ମତେ ତ ଦେଖାଯାଏନି ଆଉ।
ହଉ ତ ଆପଣ ଟାଇମ ହେଇଗଲାଣି।
ହଉ।